ହାଲୋ।
ହାଲୋ। ହାଲୋ ହଁ କୁହନ୍ତୁ କଣ କରୁଛନ୍ତି?
ମୁଁ ଏଇ ବସିଥିଲି ଆପଣ କଣ କରୁଛନ୍ତି?
ମୁଁ ସେଇ ଶୋଇକି ଉଠିଲି ଆଉ।
ଆଛା ଆଚ୍ଛା ଆଉ କେମିତି ଅଛନ୍ତି?
ହଁ ସେମିତି ଭଲ ଆଉ ଖରା ଗରମରେ। ହୁଁ ଘରୁ ବାହାରି ହଉନି ଏବେ ସନ୍ଧ୍ୟା ହେଲା ମାନେ ବର୍ଷା ଉଠଉଛି।
ହଁ ସକାଳୁ ଦିନ ସାରା ଖରା ହଉଚି ସନ୍ଧ୍ୟା ହେଲା ମାନେ ବର୍ଷା ହଉଛି। ପାଗଟା ଏବେ ଏମିତି ହିଁ ଚାଲିଛି।
ହୁଁ। ଆଉ ରଜ ପାଇଁ କଣ ସବୁ ସଜବାଜ ହେଲାଣି ନା ନାଇଁ?
ରଜ ମ୍ୟାଡାମ ମୋର ତ ଛୋଟ ଛୁଆ ଏଗାର ମାସର ଛୁଆ। ତ ସଜବାଜ କାଲି ଯାହା ପିଠା ପଣା ହବ। ସେଇଥିପାଇଁ ଏବେ ତାର ପ୍ରିପାରେସନ ଚାଲିଛି। ଏମିତି ଚାଉଳ ଧୁଆ ବିରି ଧୁଆ ବିରି ବତୁରା ହେଇଛି। ତାକୁ ବାଟିକି ରଖିଲେ କାଲେ ସକାଳେୁ ସବୁ ପିଠା ହବ। ଯେହେତୁ ଟିକେ ଗରମ ଦିନ ଫ ଯେମ ରହିଲେ ଟିକେ। ଫେଣେଇ ହେଲେ ହିଁ ପିଠା ଟା ଭଲ ହବ ନା ରଜ ରେ।
କୋଉ ପୀଠା କରୁଛନ୍ତି?
ଆମର ଇଟିଲି ପିଠା ହବ କାଲି ସକାଳେ ଆଉ ‌। ଚାଉଳ ବଟା ହେଇଛି ଗଇଁଠା ହବ। ଆଉ ବିରି ଚାଉଳ ଚକୁଳି ହବ। ଦି ତିନି ପ୍ରକାର ହବ କାଲି ପ୍ରଥମ ରଜ ନା ଯାହ ହେଲେ। ଆଉ ମୋର ଝିଅର ବି ଏଥର ପ୍ରଥମ ରଜ। ତ କାଲି ଟିକେ ଭଲ ଭାବରେ ଘରେ ପାଳନ ହବ ରଜଟା।
ଗଇଁଠା ପିଠା ଟା କେମିତି କରନ୍ତି କି?
ମାନେ ଚାଉଳ ଅରୁଆ ଚାଉଳ କ ବତୁରଇ କି। ତାକୁ ବାଟି ଦବ ଟିକେ ପାଣିଆ କରିକି ଆଉ। ଅଳ୍ପ ପାଣି ବସେଇକି ସେଥିରେ। ଟିକେ ଲୁଣ ଟିକେ ଚିନି ପକେଇବ ଯୋଉ ଚାଉଳ ବଟା ଟା। ତାକୁ ସେଇ ମାନେ ପାଣି ଦେହରେ ତାକୁ ପକେଇକି ଗୋଳା ହବ। ଗୋଳା ହେଲେ ସେ ଗୋଟେ ଜନ୍ତୁଣୀ ଟାଇପ ର ହବ ହେଲା କ୍ଷୀର ଗଇଁଠା ହବ ନା। ତ କଣ ହେଲେ ସେ ଯନ୍ତ୍ରଣା ଟାକୁ ଚକୁଡି ଛୋଟ ଛୋଟ ଗୋଲ କରାଇଯିବ ଛୋଟ ଛୋଟ ଗୋଲ କରକି କ୍ଷୀରରେ - ତେ ଜପତ୍ର ଆଉ - ମାନେ ଅଳେଇଚ ଏଇ ସବୁ ଗୁଣ୍ଡ କରିକୁ ଫୁଟା ହବ ଚିନି ପଡିବ। ତା ଦେହରେ ସେ ଯୋଉ ଗଇଁଠା ଟାକୁ ପକେଇକି ତାକୁ ଗଇଁଠା ପିଠା କରାହୁଏ। ମାନେ ଏଇ ପ୍ରୋସେସରେ ଆମ ଘରେ ହୁଏ କ୍ଷୀର ଗଇଁଠା କୁହନ୍ତି ତାକୁ।
ମୁଁ ଗଇଁଠା ପିଠା ଏତେ - ଖାଆନ୍ତି କେବେ କରିଆର ବି କିଏ ଦେଖିନି।
କାଜୁ କିସମିସ ବି ଭାଜିକି ଯେମିତି ଆମେ ଖିରି କରନ୍ତି। ହେଲା କିନ୍ତୁ ଖାଲି ଗଇଁଠାରେ ଯେହେତୁ ଗୋଲ ଗୋଲ ହେଇଥିବ ତାକୁ ପାଟିରେ ଟିକେ ଲାଗିଲେ ଯେ ତୁ ଚାଉଳରେ ଯନ୍ତୁଆଣୀ ଟା ହେଇଥିବ ନା। ଆଲୁକା ଲାଗେ ଭଲ ଲାଗେ।
ହୁଁ ହୁଁ।
ନାଇଁ ହାଲୁକା ଲାଗିବ କାରଣ ମାନେ ଗୋଲ ଗୋଲ ହେଇକି ରହିବ ଯେହେତୁ ଯନ୍ତୁଆଣୀ ଟା। ନା ବିଡିଗି ରହିଥିବ। ଟାଣ ହେଲେ ଭଲ ଲାଗିବନି ସେଇଟା ମାନେ ଯେମିତି ଆମେ ରସଗୋଲା ପାଟିରେ ଦେଲେ ମିଳେଇଯାଏ। ଏ ସେମିତି ମିଳିଯିବ ହାଲକା ଭଲରେ ଯନ୍ତୁଆଣୀ ଟାକୁ ଭଲରେ ଚକଟିବା ଦରକାର। ସେଠି ଯେମତି କିଛି ମାନେ ଗୋଟା ଗୋଟା ଜିନିଷ ଯେମତି ନ ରହିଥିବ।
ଯାନ୍ତୁଣିଟାକୁ ଭଲ ଭାବରେ ଇଏ କରିକି ତାକୁ ଚକଟିକି ଛୋଟ ଛୋଟ ଗୋଲ କରିଦବ। ସେ ପୁରା ନରମ ହେଇଯିବ। ଆଉ କଣ ସଜବାଜ କଣ ଆଜି? ପୋଡପିଠା ହବ ପୋଡ ପିଠାଟା ପ୍ରସିସ୍ ରଜ ତ ତିନି ଦିନ କାଲି ଏତିକି ହବ କାଲି ଆଉ ଏଥିରରେ ଇଏ ପାଇଁ ପୋଡ ପିଠା ପାଇଁ କାଲି
ପରଦିନକୁ ସେଇଟା ଖିଆ ହବ।
ହଁ।
ଆମର ସଜବାଜ ହଁ।
ହଁ।
ଆମର ସଜବାଜ କିଛି ନାହିଁ ଘର ପୋଛା ସରିଛି। ଚକୁଳି ପିଠାର ସେଇ ବିରିଅଙ୍ଗା ଧୁଆଧୁଇ କରିକି ରଖା ହେଇଛି କାଲି ସକାଳେ ଖିଆ ହବ। ଏନେ ଟିକେ ବରା ଛଣା ହଉଛି ଏମିତି ଆଉ। କାଲି ଯାହା ମେହେନ୍ଦୀ ଫେହେନ୍ଦୀ ଦୋଳି ଫୋଳି ବୁଲାବୁଲି ସବୁ କାଲି ଆଉ।
ହୁଁ ହୁଁ। ଆ ତୁମେ ଆଜି ଯେମତି ରାତିରେ ହିଁ ଥକା ହବ ସଜବାଜ। ଏମିତି ଝିଅ ଥିଲାବେଳେ ଆମ ଆମକୁ କୁହନ୍ତି। କାଟିଏ କାଟ୍ ପରିବା କାଟନ୍ତିନି ମସଲା ବାଟନ୍ତିନି। ଏଇ ସବୁ ପରମ୍ପରା ଆପଣଙ୍କର ସେପଟେ ଅଛି?
ହଁ ହଁ ହଁ। ଆଉ ତାପରେ ଚପଲ ପିନ୍ଧିକି ଚାଲିିବନି କାମ ଦାମ କରିବନି ହଁ।
କାମ ଦାମ କରିବନି ଏସବୁ ଆମର ବି ଅଛି କିନ୍ତୁ ଯେହେତୁ ଆମେ ଏବେ ବାହା ହେଇଗଲୁଣି ଆଉ ଆମକୁ କରିୟାକୁ ପଡୁଚି। ଯେତେବେଳେ ଝିଅ ଥିଲୁ ସେତେବେଳେ କରିହଉ ନଥିଲା କିନ୍ତୁ ଏବେ ତ ଘରର ଦାୟିତ୍ଵ ତ ଘରେ ନିଜ ଉପରେ। ଛୁଆକୁ ସମ୍ଭାଳ ତ ଘରର ସମସ୍ତଙ୍କ କଥା ବୁଝିବାକୁ ପଡିବ। ଏବେ କରୁଛୁ। କିନ୍ତୁ ଯେତେବେଳେ ଆମେ ଝିଅ ଥିଲୁ ବାହା ହେଇନଥିଲୁ ସେତେବେଳେ କିଛି କରୁନଥୁଲୁ। ଏବେ ଘରେ ସମସ୍ତେ କରନ୍ତି।
ଏମତି ହଉ। ଆଉ ମେହେନ୍ଦୀ ଲଗେଇବା ଆରମ୍ଭ କଲେଣି?
ନାଇଁ ନାଇଁ ଏଇନେ ନାଇଁ ସେ କାମ୍ ଦାମ୍ ସରୁ। ଖିଆ ପିଆ ସାରିକି ଏକାବେଳେ କରିକି ରାତିରେ ଶୋଇବୁ ଆଉ।
ମେହେନ୍ଦି ଟା ରାତିରେ କରିବାଟା ହିଁ ଠିକ ଏବେ। ଟାଇମ ନାଇଁ କରିହବନି ରାତିରେ ଲଗେଇକି ଶୋଇଲେ ହିଁ ଠିକ୍ ଆଉ ଏଇ କାମ ଭିତରେ କଲେ ମେହେନ୍ଦୀ ବି ଏପଟ ସେପଟ ବି ହେ
ସେ ହଁ। ତାପରେ ମତେ ତ ଆସେନି କାହାକୁ ଗୋଟେ କହିବି ସେ କର୍ ଦବ।
ହଁ ମତେ ବି ଆସେନି ମୁଁ ଖାଲି ଏମ ଯେମତି ଗୋଲ ଗୋଲ କରିଦିଅନ୍ତି ହାତରେ ମୁଁ ସେଇଭଳିଆ କର୍ ଦିଏ। ଆମେ କଉ ନମିତା ଅଗ୍ରୱାଲ ଷ୍ଟାଇଲ କାଟୁ
ହୁଁ ହୁଁ।
ସେଇ ସେଇଆହି ବହୁତ୍ ମାନେ ସହଜ ଆଉ ସୁନ୍ଦର ଦେଖାଯାଏ ବି। ବେଶି କିଛି କରିବାକୁ ପଡେନି। ଛୋଟ ଛୁଆଙ୍କୁ ନେଇକି ବି ଏତେ ସବୁ ବି
ହଁ କଲା ବେଳକୁ ଛୁଆ ଗୋଟେ ରହିଲା ମାନେ ତାର ତ ଏକ୍ସଟ୍ରା ବହୁତ ତ କାମ।
ତାର କାମ ରହିବ ଆଉ ଏସବୁ କଲା ବେଳକୁ ବି ସମୟ ବି ହୁଏନି ତ ଯେତେବେଳେ ଦରକାର ହୁଏ ଏମିତି ହିଁ କରିଦିଏ ଆଗରୁ ହଉଥିଲା ଭଲରେ ମେହେନ୍ଦୀ ଏବେ ଆଉ କରି ହଉଛି କି।
ଆଉ ତାପରେ ଗରମରେ କୋଉ କାମ କରିବାକୁ ଇଚ୍ଛା ସେ ସକାଳେ ଭାତ ଡାଲି ସନ୍ତୁଳା କଲରା ଚିପ୍ ଚିପ୍ସ ଦହି ବାଇଗଣ ଆପଣଙ୍କର?
ମୁଁ ଆଜି ଖାଇଥିଲି ଭାତ ଡାଲି ପୋଟଳଆଳୁ ତରକାରୀ ଆଉ ଦହି କାକୁଡି ସାଲୁଟ
ହେଲା ଆଉ।
ଏ ଯୋଉ ଗରମ ହଉଛି କିଛି ଖାଇବାକୁ ବି ଇଚ୍ଛା ହଉନି। ହଁ ସବୁ ତ ଦେଖିବାକୁ ପଡୁଛି।
କାମ ଦେଖିବାକୁ ଆଉ ଘରେ କିଏ କିଏ ରୁହନ୍ତି ଆପଣଙ୍କର?
ହଁ ଅଁ।
ହାଲୋ।
ହଁ ଆପଣଙ୍କ ଏରିଆରେ କଣ ସବୁ ଅଛି ବୁଲାବୁଲି ଜାଗା?
ଆମେ ତ ମୁଁ ଭୁବନେଶ୍ଵରରେ ରହୁଚି। ବୁଲାବୁଲି ଜାଗା କହିଲେ ପାର୍କ ଯିବା କଥା ନହେଲେ ମଲ ଯିବା କଥା। ଆଉ ଗାଁ ର କିଛି ରୀତିନୀତି ଏଇଠି ତ ହେଇପାରୁନି। ଯେହେତୁ ସହରାଞ୍ଚଳରେ ରହିଲେ ଆଉ ସବୁ ଜିନିଷ ଆମେ ଯେମ ତି ଗାଁ ରେ ସବୁ ଜିନିଷ ଆମେ ପାଳନ କରୁ। ଯେମିତି ଆମ୍ବ ତୋଟାରେ ଦୋଳି ବନ୍ଧା ହେଇଥିବ ସମସ୍ତେ ବୁଲିବା ଏଠି ତ ହେଇପାରୁନି ଯଦି ଯାଅ କୌଣସି ମଲ୍ କୁ ଗଲେ ସେଇଠି ସବୁ ସଜା ହେଇଥିବ ଦୋଳି ବନ୍ଧା ହେଇଥିବ। ନହେଲେ ପାର୍କ ଯାଉ।
ଛୁଆକୁ ନେଇକି ପାର୍କ ଗଲେ ହିଁ ସେ ଟିକେ ବୁଲାବୁଲି କଲେ ତା ମନଟା ବି
ହଁ ଅଁ
ହୁଁ
ମନ ଟା ବି ଆଉ ମଲ କୁ ଯାଇ ହଉନି କାହିଁ କେତେ ଗହଳିରେ ପାର୍କ କଲେ ବି ସେଠି ଟିକେ ଲନରେ ବସିବାକୁ ବି ଭଲ ଛୁଆ ଖେଳିବାର ବି ସୁବିଧା ଅଛି ଛୋଟ ଛୁଆଙ୍କୁ ଯେତେ ଛୋଟ ପିଲାଙ୍କୁ ଦେଖିଲେ ବି ସେ ଖୁସି ହୁଅନ୍ତି ସେଥିପାଇଁ ପାର୍କ ମୁଁ ନେଇଯାଏ ଘର ଆମ ଘର ପାଖରେ ପାର୍କ ସେଠି ବି ଅଛି ଚିଲଡ୍ରେନ୍ସ ପାର୍କ ଅଛି ତାକୁ ସନ୍ଧ୍ୟା ବେଳକୁ ଟିକେ ନେଇଯାଏ ପାର୍କକୁ ଏଠି ସେ ଟିକେ ଖେଳିବ ତା ମନ ଟା ବି ଖୁସି ହବ ଯୋଉ ପ୍ରକାର ଗରମ ହଉଛି ଛୋଟ ଛୁଆ ତ ଜାଣିଥିବେ ସେ ବହୁତ ହଇରାଣ କରନ୍ତି ଗରମରେ ସେ ଠିକରେ ଖାଇବନି ଟିକିରେ ଶୋଇବେନି ଖାଳି ଚିଡ଼ ଚିଡ଼ ହେବେ
ହୁଁ ଗରମ ଏତେ ହେଲାଣି ଯେ ପୁରା ଚାରିଆଡ଼େ ଖାଲି ଏସିି ଧରିକି ବୁଲିବାକୁ ଇଚ୍ଛା ହେଉଛି
ଏସି ବିନା ଆଉ ଚଳି ହଉନି ସେଥିପାଇଁ ହିଁ ଗରମ ଅଧିକା ହଉଛି ଯେତେ ଆମେ ଏସିି ବ୍ୟବହାର କରୁଛେ ଏସିରୁ ଗରମ ପବନ କୁଆଡେ ଯିବ ସେଥିପାଇଁ ତ ତାପମାତ୍ରା ଅଧିକ ବୃଦ୍ଧି ପାଉଛି ଏବେ ଯେମତି ଦେଥିବେ ଧର ଆମର ଥିବ ଚାଳିଶ ଡିଗ୍ରୀ କିନ୍ତୁ ଅନୁଭବ ହଉଛି ପଚାଶ ଡିଗ୍ରୀ ଭଳିଆ
ହଁ ମାନେ ଗରମ ଯେତିକି ନୁହଁ ଏଇ ଯୋଉ ଗାଡି ମଟର ଯୋଗୁ ହିଁ ମାନେ ଖରା ଯେତିକି ହଉନି ଗାଡି ମଟର ଯୋଗୁ ହିଁ ଗରମଟା ବେଶୀ ପୁରା ମାନେ
ଗାଡି ମଟର ଯୋଗୁ ଏସି ଏସି ବ୍ୟବହାର ଯୋଗୁ ଏ ତ କଣ ସ୍ଥାନ ଚନେ ଏଛି
ଘରେ ଘରେ ଦିଟା ଲେଖେଇସି ପା
ଦିଟା ଲେଖାଏଁ ଆସି ରହିଲେ ଆଉ ଗରମ ଟା ବଢିବନି ଦେଖିବେ ଆପଣ ଗୋଟେ ପାଞ୍ଚ ଦଶ ମିନିଟ ଯଦି ବି ମାନେ ବିଦ୍ୟୁତ କ କାଟି ଦଉଛନ୍ତି କରେଣ୍ଟ ପଳଉଛି ତାହଲେ ରହି ହଉନି ମାନେ ଏତେ ଏସି ଆମକୁ ବ୍ୟବହାର କରିବା ଏେଡଟ ହେଇଯାଇଛୁ ବମାର ହେଇ ହଉନି ଫ୍ୟାନ୍ ତ ଜମା କାମ କରିନି
ଫ୍ୟାନ ତ ଉପର ଫ୍ୟାନ ଥାଇକି ଯା ନଥାଇ କିି ସେୟା
ହବ ସେଇ କୁଲର ନହେଲେ ମାନେ ଏଇ ସବୁ
କୁଲର୍ଟା ବି ମାନେ କଣ କଲ ଜଣଙ୍କ ପାଇଁ ହିଁ କେବଳ ପୁରା ଘର ତ ସିଏ ଚିଲ୍ କରଉନି ଥଣ୍ଡା କରାଉନି ପୁରା ଘର୍ର
ହଁ ହଁ
ତ ରଜ ପାଳନ୍ତୁ ରଜ ପରେ ପରେ ପୁଣି ରଥଯାତ୍ରା ଆସିଯିବ ତାପ ଚାଲିବ ରଥଯାତ୍ରା ପାଇଁ ପୁଣି ଗହଳି
ଓ ଆମ ଓଡିଆରେ ତ ବାର ମାସରେ ତେର ପର୍ବ ଏବେ ହେଲା ରଜ ତାପରେ ରଥଯାତ୍ରା ରାକ୍ଷୀ ପୂର୍ଣ୍ଣିମା ସେ ଆପଣ ବି ରାକ୍ଷୀ ପୂର୍ଣ୍ଣିମା ହେରିକି ତ ସବୁ ପାଳନ କରୁଥିବେ ହୁଁ ହ
ହଉ ହଉ ମୁଁ ଆପଣଙ୍କୁ ଆଉ ଦଶ ମିନିଟ୍ ପରେ ଫୋନ୍ କରୁଛି ଆଉ ହେଲା
ଠିକ ଅଛି
ହଁ
ଆଚ୍ଛା।